ହାଲୋ
ଆଜି କଣ ଆପଣଙ୍କର ମୋ କଥା ଟିକେ ମନେ ପଡ଼ିଲା?
ହଁ ମନେ ପଡିଲା ତ ଫୋନ କରିଦେଲି କେତେ ଦିନ ହେଲାଣି କଥା ହେଇନଥିଲି ତ ଆପଣ କଣ ଏବେ ଭୋଜି ଖାଇବାକୁ ଯିବେ ଭୋଜି କୋଉଠି ଅଛି ଆପଣଙ୍କର?
ହଁ ମୁଁ ଆକ୍ଚୁଆଲି ଭାବୁଥିଲି ଆଜି ସକାଳେ କଣ କରିବି ଯିବି ନା ଯିବିନି ଯିବି ନା ଯିବିନି, ଏବେ କିନ୍ତୁ ଭାବିଲି କି ଯଦି ନ ଯିବି, ତାହେଲେ ସେ ଯେତେଯାହା ହେଲେ ବି ମୋର ଛୁଆବେଳାର ସାଙ୍ଗ ନା ତ ନ କଲେ ନା କଥାଟା ଖରାପ ହବ, ତାଙ୍କର ଘର ପ୍ରତିଷ୍ଠା ହଉଛି, ଆମର ଆମ ଘରଠୁ ଏଇ ଛଅ, ସାତ କିଲୋମିଟର ଲାଗିବ ଛି ମାନେ ଛଅ, ସାତ କିଲୋମିଟର ବାଟରେ ତ ମତେ ସେଇ ଆଁ ପନ୍ଦରରୁ ଆ କୋଡ଼ିଏ ମିନିଟ୍ ହଉଚ଼ି ଲାଗିବ ମାନେ ଯିବାକୁ। ତ ଏତେ ଖରା ଯେହେତୁ ହଉଚ଼ି ମୋର ଇଛା ନଥିଲା, ସେଥିପାଇଁ ମୁଁ ଭାବିଲି କି, ମାନେ ଯିବି ନା ଯିବିନି, ଯିବି ନା ଯିବିନି, ଭାବିକି ରହିଲି। ଆପଣ ମୁଁ ଏଇ ଯଉ ନୂଆ ଜାମାପଟା ପିନ୍ଧିଚ଼ି ବୋଲି ଦେଖି କହିଲେ କି କି ବୁଜି ଅଛି କି କଣ ବୋଲି ନା କଣ?
ହଁ ହଁ ଆପଣଙ୍କ ମାମା ବି କଉଥିଲେ ଆପଣଙ୍କର ସାଙ୍ଗରେ ଆଜି ଭୋଜି ଅ ଛି, ଆଉ ଆପଣ ଆଉ ଯୋଉ ଯୋଉ ଆପଣଙ୍କର ଯୋଉ ମୁହଁ ଟା ଏତେ ଗ୍ଲୋ କରୁଚ଼ି ଆ ଆପଣ କଣ ଲଗଉଛନ୍ତି ଟିକେ କହୁନ? ଆମେ ତ ସବୁ ଖରାରେ କଳା ପଡିଗଲୁଣୁ। ଆପଣ କଣ ଲଗଉଛନ୍ତି ଟିକେ କହୁନ? ଯୋଉଥି ପାଇଁ କି ଆମେ କଳା ପଡିବୁନୁ ଆଉ?
ନାଇଁ ନାଇଁ ମୋ ମୁହଁ ତ ସେଇ କଳିଆ ହିଁ ଦିଶୁଛି, ମୁଁ ସେମିତି କିଛି ଲଗଉନି। କିନ୍ତୁ ମୁଁ ଏତିକି କରୁଚ଼ି। ସକାଳୁ ଉଠିକି ମୁଁ ଟିକେ ବାୟାମ କରୁଚ଼ି ବାୟାମ କଲେ ଯୋଉ ଝାଳ ଟା ବୋହୁଚ଼ି ସେଇ ଝାଳଟା ପାଇଁ ହିଁ ଆପଣଙ୍କୁ ଲାଗୁ ଥୁବ କି ମୋ ମୁହଁ ଟିକେ ଗୋରା ଦିଶୁଚ଼ି, ହେଲେ ମୋ ମୁହଁ ଗୋରା ଦିଶୁ ନାହିଁ। ମୋ ମୁହଁଟା ଟିକେ ଗ୍ଲୋ କରୁଥିବ ମାନେ ଟିକେ ଚମକୁଥିବ, କାହିଁକି ନା ଆମେ ନିତିଦିନ ବାୟାମ କରିବା ଦ୍ଵାରା ଆମର ସେ ଯୋଉ ଝାଳଟା ବୋହେ, ଝାଳଟା ବୋହିବା ଦ୍ୱାରା ଆମ ଚର୍ମରୁ ମାନେ ଆମ ଯୋଉ ମୁହଁର ହଉ କି ହାତ ହଉ ଗୋଡ଼ ହଉ ଏ କି ମାନେ ଯୋଉଠି ବି ହଉ, ଦେହର ଚର୍ମରୁ ସେ ସବୁ ଖରାପ ପାଣି ଗୁଡାକ ଝାଳ ଦ୍ଵାରା ବାହାରିଯାଏ। ଜି ସେଥିପାଇଁ ଦେଖିବେ ଆପଣ ଯୋଉମାନେ ସବୁ ଜିମ୍ ଯାଉଚ଼ନ୍ତି। ଅଧିକ କାମ କରୁଚ଼ନ୍ତି ଶାରୀରିକ୍ ପରିଶ୍ରମ କରୁଚ଼ନ୍ତି। ମାନେ ସେମାନେ ନା ହଉଚ଼ି କଣ ନା ତାଙ୍କର ଦେଖିବେ ଖାଲି ମୁହଁ ଟା ଗ୍ଲୋ କରୁନଥିବ ତାଙ୍କର ହାତ ଗୋଡ ବି ସବୁ ଗୋରା ଦେଖାହଉଥିବ। ଆଉ ଟିକେ ଚମକୁଥିବ କାହିଁକି ନା ସେମାନେ ଅଧିକ ବାୟାମ କରିବା ଦ୍ଵାରା କି ଅଧିକ କାମ କରିବା ଦ୍ୱା ଯୋଗୁ କଣ ହୁଏ ନା ସେ ହଉଚ଼ି ଝାଳ ବାଟେ ଆମର ସବୁ ଖରାପ ଜିନିଷ ଯୋଉ ଶରୀରରେ ଅଛି। ଆ ସେମିତି ସେଇଗୁଡାକ ସବୁ ପଳାଏ ପଳେଇବା ଦ୍ଵାରା ଏମିତି ହୁଏ। ବୁଝିଗଲେ ତ? ଆପଣ ସବୁଦିନ ବ୍ୟାୟାମ କରନ୍ତି?
ହଁ ମୁଁ ତ ସବୁଦିନ ସକାଳୁ ବ୍ୟାୟାମ କରେ। ତାପରେ, ଆପଣ? କଣ ଜିମ୍ ଯାଉଚ଼ନ୍ତି ନା, ଏଇ ଘରେ କରୁଚ଼ନ୍ତି ବାୟାମ?
ନାଇଁ ନାଇଁ ମୁଁ ଏଇ ଘରର ଛାତ ଉପରେ ଟିକେ ଆ ଅଧଘଣ୍ଟା ମାନେ ତ ତିରିଶ୍ ମିନିଟ୍ ଖଣ୍ଡେ ସେଇ ପନ୍ଦରରୁ ତିରିଶ୍ ମିନିଟ୍ ଖଣ୍ଡେ ଘରର ଛାତ ଉପରେ ଟିକେ ଏଇ ଯୋଉ ଅ ଅନଲାଇନ୍ ଉ ଦେଖିଥିଲି ସୂର୍ଯ୍ୟ ନମସ୍କାର ହେରିକା ଏଇଗୁରାକ କରେ। ଆଉ ମୁଁ ଆମ ଘର ପଛପଟେ ଗୋଟେ ବଡ଼ ବଗିଚାଟେ ଅଛି। ଯୋଉଠିକି ସବୁ ଲୋକମାନେ ଯାଆନ୍ତି ଚାଲିବା ପାଇଁ। ଆଉ ସେଠି ବସିକି ଯୋଗ ବି କରନ୍ତି ଆ ତ ମୁଁ ସେଥିପାଇଁ ସେଇଠି କି ଯାଏ ଆଉ ସେଇଠିକି ଯାଇକି ମୁଁ ସେଠି ମାନ୍ ଟିକେ ଚଲାବୁଲା କରେ। ବେଳେବେଳେ ଯୋଗରେ ବି ବସି ପଡ଼େ ଆପଣ ସେଇମିତି କରୁନାହାନ୍ତି।
ହଁ ଆମ ଘର ପାଖରେ ବି ଗୋଟେ ପାର୍କ ଟେ ଅଛି ସେଇଠି ବି ସବୁ ବାୟାମ ହରିକା ସବୁବେଳେ ସକାଳେ କରାଯାଏ। ତାପରେ ଅପଣ ଯୋଉ ବାୟାମ କରନ୍ତି ଆପଣ କୋଉ କୋଉ ବାୟାମର ନା ଜାଣିଛନ୍ତି କହିଲେ ଆଉ କଣ କଣ କରୁଛନ୍ତି ଟିକେ କହିଲେ?
ନାଇଁ ଦେଖନ୍ତୁ ମୁଁ ଅଁ କେବଳ ରୁ କେବଳ କେବଳ ହିଁ ସୂର୍ଯ୍ୟ ନମସ୍ କାର କରେ କାହିଁକି ନା ମୋତେ ଟିକେ ସମୟ ବେଶୀ ମିଳେନି ସମୟର ଘୋର ଅଭାବ ଯେହେତୁ ମୁଁ କଣ କରେ ନା ସୂର୍ଯ୍ୟ ନମସ୍କାର ଆମ ଛାତ ଉପରେ ପନ୍ଦର ରୁ ତିରିଶ ମିନିଟ୍ କରେ ମୁଁ ଗୋଟେ ଯୋଗର ଆସନ ମଧ୍ୟ କିଣିଛି। ମାନେ ୟୋଗା ମାଟ ଯୋଉଟା କୁହନ୍ତି ସେଇଥିରେ ବସିକି ସୂର୍ଯ୍ୟ ନମସ୍କାର କରେ। ତାପରେ ଏତିକି କରିସାରିଲା ପରେ ଟିକ ଟିକଏ ଯେତେବେଳେ ଆଲୁଅ ମାନେ ଦିନ ଆସିଯାଏ ସେତେବେଳେ ମୁଁ ଆମ ଘର ପ ଛ ପଟେ ଥିବା ବଗିଚାକୁ ଟିକେ ଯାଏ। ସେଠି ସମସ୍ତେ ଚଲାବୁଲା କରୁଥାନ୍ତି, ଛୋଟ ପିଲା ଖେଳୁଥାନ୍ତି। ଆଉ ହଉଛି ମାନେ ଦୌଡା ଦୌଡି କରୁଥାନ୍ତି ସମସ୍ତେ ଦୌଡିବା ପାଇଁ ବି ଆସ ନ୍ତି ମାନେ ରନିଙ୍ଗ କରିବା ପାଇଁ ଆଉ ହଉଛି ସମସ୍ତେ ଯୋଗ ପାଇଁ ବି ଆସନ୍ତି ତ ସେଇଠି ମୁଁ ଟିକିଏ ଚାଲିକି ଅଧଘଣ୍ଟା ଖଣ୍ଟେ ପଳି ଆସେ। ମୁଁ ପୁରା ବିନା ନ ରହିକି ଅଧଘଣ୍ଟା ପୁରା ଚାଲେ। ସେଠି ପୁରା ଚାଲେ ମାନେ ପୁରା ସେ ମାନେ ବଗିଚା ଟା ମିନିମମ୍ ଗୋଟେ ଥର ବୁଲିକି ଆସିବାଟାରେ ହିଁ ହେଇଯିବ କେତେ କିଲୋମିଟର କହିଲେ ଦୁଇରୁ ତିନି କିଲୋମିଟର। ତ ଦୁଇରୁ ତିନି କିଲୋମିଟର ଇଣ୍ଟୁ ମାନେ ଦୁଇରୁ କି ତିନି କିଲୋମିଟର ଆଉ ମତେ ଲାଗେ ପାଞ୍ଚ ମିନିଟ୍। ତ ପାଞ୍ଚ ମିନିଟ କୁ ଦୁଇରୁୁ ତିନି କିଲୋମିଟର ଚାଲିକି ଏମିତି ମୁଁ ତିରିଶ ମିନିଟ୍ ଖଣ୍ଡେ ଚାଲେ। ତିରିଶ ସ୍ପିରିଟ୍ ଖଣ୍ଡେ ଚାଲିକି ସେଇଠି ଟିକିେ ମନ୍ଦିର ବି ଗୋଟେ ଅଛି ତ ସେଠି ଟିକିଏ ମୁଁ ଟିକେ ବସେ। ପନ୍ଦର କୋଡ଼ିଏ ମିନିଟ୍ ଏମିତି ହେଇକି ସକାଳର ପୁରା ମାନେ ସକାଳ ପାଞ୍ଚଟାରୁ ଯଦି ମୁଁ ଉଠିବି ସୂର୍ଯ୍ୟ ନମସ୍କାର ଆଉ ଏଇ ଯୋଉ ଚଲାବୁଲା ଏଇ ସବୁ ବୟାମ ମିଶିକି ମୋର ଅ ମାନେ ଘଣ୍ଟେ ରୁ ଦେଢ ଘଣ୍ଟା ହଉଛି ବ୍ୟାୟାମରେ ଖାଲି ଯାଉଛି। ତାପରେ ମୁଁ ଆସିକି ମୋର ନିତ୍ୟକର୍ମ ସାରେ ତାପରେ ମୁଁ ସକାଳର ଭୋଜନ କରେ। ଆପଣ ମୁଁ ଆପଣଙ୍କୁ ଦେଖେ ବେଳେ ବେଳେ କି ଆପଣ ସାଇକେଲ ଚଲାନ୍ତି। ଆପଣ ଯେହେତୁ ସାଇକେଲ ଚଲାନ୍ତି ଏଇ ଯେ ପାଖ ଆଖରେ ଯିବା ପାଇଁ ତାହେଲେ ବି ସେଇଟା ବି ଗୋଟେ ପ୍ରକାର ବ୍ୟାୟାମ ବୁଝିଲେ।
ହଁ ସେଇଟା ବି ତ ଗୋଟେ ପ୍ରକାର ବ୍ୟାୟାମ। ଆଉ ଦୁଇରୁୁ ତିନି କିଲୋମିଟର ଯଦି ତମେ ଗୀତ ଶୁଣିକି ବି ଚାଲିବ ନା ତାଲେ ପାଞ୍ଚ ମିନିଟ ଜାଗରେ ଦି ମିନି ଟ ରେ ଜୋର ସେ ଜୋର ସେ ଚାଲିକି ଯାଇହବ ଆଉ ମୁଁ ବି ଏମ ତି ମୋ ସାଙ୍ଗ ମାନଙ୍କୁ ନେଇକି ବେଳେ ବେଳେ ଯାଏ ଆମେ ମାନେ ବି ଚାଲୁ ଚାରିଟା ବେଳେ ଆଉ ଆମେ ସେଇଠି ଚାଲିକି ଉଁ ଆମେ ଥରେ କୋଡିଏ ରାଉଣ୍ଡ ପୁରା ଗୋପି ଗୋପି ଚଲିଥିଲୁ। ମାନେ ଶୀତ ଦିନ ଥିଲା ଚାରିଟା ମାନେ ମାନେ ସନ୍ଧ୍ୟା ବେଳ ଚାରିଟରେ ଯାଇଥିଲୁ। ଆମେ ସାତଟା ବେଳକୁ କୋଡିଏ ରାଉଣ୍ଡ ଯେତେବେଳ ଆମେ ଗଲୁ ମୁଇ କହିଲୁ ଆମେ ଚାରି ରାଉଣ୍ଡ ଚାଲିଆକୁ ଆସିଥିଲେ କୋଡିଏ ରାଉଣ୍ଡ କେମିତି ହେଇଗଲା? ତାପରେ ଆମେ କହିଲୁ ଆମେ ହଁ ଏତେ ଥର ଯୋଉ ଚାଲିଲେଣି ତାପରେ ପୁରା ତିନି ଘଣ୍ଟା ଚାରି ଘଣ୍ଟା ଯୋଉ ଲଗାତାର ଚାଲିଲୁ ତାପରେ ସେଇଠି ଚାଲିକି ଆସିଲୁ ସେଇଠି ଟିକେ ଖିଆ ପିଆ କରିକି ଆସିଲୁ। ଆଉ ଆପଣ କେବେ ଆପଣ ସାଙ୍ଗ ମାନଙ୍କୁ ନେଇକି ଯାଇଛନ୍ତି ବା ମାନେ ସକାଳୁ ହଉ କି ସନ୍ଧ୍ୟା ବେଳେ ହଉ ଚାଲିବାକୁ?
ହଁ ହଁ ମୁଁ କଣ କରେ ନା ଯେବେ ସକାଳୁଆ ଯାଇନଥାଏ ସେବେ ମାନେ ସକାଳୁର ଧର କେବେ ଉଠି ପାରିଲିନି କି ବହୁତ କାମ ଥିଲା କିମ୍ବା ଲେଟ୍ ରେ ଉଠିଲି ତ ମୁଁ ସେତେବେଳେ କଣ କରେ ନା ମାନେ ସନ୍ଧ୍ୟା ସମୟରେ ଆମ ଘର ପାଖରେ ଯୋଉ ମୋର ସାଙ୍ଗ କିଛି ଅଛନ୍ତି ତାଙ୍କୁ ନେଇକି ସେଇ ବଗିଚାକୁ ଯାଏ। ଆଉ ସେଠି ତ ଏଇଟା ଆପଣ ପୁରା ସ ସତ କଥା କହିଲେ ମାନେ ପୁରା ଠିକ୍ କଥା କହିଲେ କି ସାଙ୍ଗମାନଙ୍କ ସହିତ ଚାଲିଲେ ଜଣା ବି ପଡେନି କେତେବେଳେ ଆମେ କୋଡିଏ ତିରିଶ କିଲୋମିଟର ଚାଲିଦିଏ। ଥିବା। ହେଲେ ତା ମଧ୍ୟରେ ମୁଁ ଜାଣିଛନ୍ତି କଣ କରେ ଏ ସକାଳୁ ଆପଣ ଯୋଉ କହିଲେ ଗୀତ ଶୁଣିକି ଦେଖନ୍ତୁ ସକାଳୁ ମୁଁ ଟିକେ ପ୍ରା ପ୍ରାକୃତିକ ପରିବେଶକୁ ଅନୁଭବ କରିବାକୁ ଚାହେଁ। ସେଥିପାଇଁ ମୁଁ ଏଇ ଯୋଉ ଫୋନ ହେରିକା ୟୁଜ୍ କରିବାକୁ ଚାହେଁନି। ସେଥିପାଇଁ ଗୀତ ବି ମୁଁ ଶୁଣେନି। କାହିଁକିନା ମୋତେ ପ୍ରାକୃତିକ ପରିବେଶକୁ ଅନୁଭବ କରିକି ଚାଲିକି ଆସିବାର ଅଛି। କାହିଁକି ନା ତାପରେ ମୁଁ ପୁଣି ମୋର ନିତ୍ୟକର୍ମ ସାରିବି। ଆଉ ତାପରେ ପାଠ ଟିକେ ପଢିବି। ଆଉ ପାଠ ପଢି ସାରିଲା ପରେ ମୁଁ ମୋର ଆ ହଉଛି କର୍ମ କରିବାକୁ ଯିବି। କର୍ମମାନେ ଚାକିରି କରିବାକୁ ଯିବି। ସେଥିପାଇଁ କହୁଛି ମୁଁ ମାନେ ଏତେ ଇଏ କରେନି ଆଉ ଚାକିରିରୁୁ ଫେରିଲା ପରେ ଆଉ ବ୍ୟାୟାମ କରିବାକୁ ଟିକେ ମନ ହୁଏନି। ଆଉ ସକାଳର ବ୍ୟାୟାମଟା ରାତିର ବ୍ୟାୟାମ ଠାରୁ ଟିକେ ଭଲ। ସେଥିପାଇଁ ମୁଁ ସକାଳର ବ୍ୟାୟାମ କରେ। ଆପଣ ଯୋଉ ସାଇକେଲ ଚଲାନ୍ତି କେତେ କିଲୋମିଟର ଚଲାନ୍ତି?
ମୁଁ ସାଇକଲ ବେଳେ ବେଳେ ଦି ତିନି କିଲୋମିଟର ଚଲାଏ। ଆଉ ବେଳେ ବେଳେ ଗୋଟେ କିଲୋମିଟର। ଗୋଟେ କିଲୋମିଟର ମାନେ ମୁଁ ଦିନକୁ ବୋଧେ ଦଶ କିଲୋମିଟର ସାଇକେଲ ଚଲେଇ ଦିଏ। ଲଗାତାର ତ ଚଲାଏନି। ଏମିତି ମାନେ ଏବେ ଦି କିଲୋମିଟର ଗଲି ତାପରେ ଆସି ଗୋଟେ କିଲୋମିଟର ଗଲି। ହାଫ୍ କିଲୋମିଟର ଏମିତି ସବୁ ହେଇ ହେଇ ମୋର ଦଶ କିଲୋମିଟର ଦିନକୁ ହେଇଯାଏ।
ଆଚ୍ଛା ଆଚ୍ଛା ଭଲ କରନ୍ତି। ଆପଣ ନା ଧୀରେ ଧୀରେ ଆରମ୍ଭ କରନ୍ତୁ। ଫାଷ୍ଟ ଆରମ୍ଭ କରନ୍ତୁ ଦୁଇ କିଲୋମିଟର ତାପରେ ତିନି କିଲୋମିଟର ତାପରେ ପାଞ୍ଚ କିଲୋମିଟର। ତାପରେ ଏମିତି ଦଶ କିଲୋମିଟର। ଏମିତି ହେଇ ହେଇକି ଆପଣ ନିଜେ ବି ଜାଣିପାରିବେନି କେବେ ହେଲେ ବି ଗୋଟେ ହେଇଯାଉଥିବ କି ଆପଣ ସବୁଦିନ କୋଡିଏ କିଲୋମିଟର ମାନେ ସାଇକେଲ ଚଲଉଥିବେ ଆଉ ମଧ୍ୟ ନିଜେ ଚାଲୁଥିବେ। ଆଉ ଆପଣଙ୍କୁ ଜଣା ବି ପଡ଼ିବନି କି କେତେବେଳେ ଏତେ ସମୟ ମୁଁ ଚଲେଇଦେଲି ବ୍ୟାୟାମ କରିଦେଲି ଆଉ ଆପଣ ଜାଣି ବି ପାରିବେନି ଆଉ ନିଜେ ମଧ୍ୟ ସୁସ୍ଥ ରହିବେ। ଆଉ ଆପଣଙ୍କୁ ବେଶୀ ରୋଗ ବ୍ୟାଧି ଏଗୁଡାକ ହବନି ବୁଝିଗଲେ ଆପଣ ଧୀରେ ଧୀରେ ଷ୍ଟାର୍ଟ କରନ୍ତୁ ବ୍ୟାୟାମ କରିବା।
ହଁ ମୁଁ ତ ବ୍ୟାୟାମ ସବୁବେଳେ କରୁଚି। ଆଉ ବ୍ୟାୟାମ କଲେ ବି ବହୁତ ଭଲ। କାରଣ ବ୍ୟାୟାମରେ ମାନେ ସବୁ ବ୍ୟାୟାମ ଅଛି ମୁଁ ସବୁ ବ୍ୟାୟାମ କରେ ଯେମିତି କିି ସୂର୍ଯ୍ୟ ନମସ୍କାର ପାଞ୍ଚ ଥର ପ୍ରଜ୍ଞା ଯୋଗ ପାଞ୍ଚ ଥର। ଆଉ ଜାଣିଛନ୍ତି ପ୍ରଜ୍ଞା ଯୋଗରେ ଷୋହଳଟା ଯୋଗ ଅଛି। ସେଇଥିରେ ସବୁ ତକ ଆମର ଦରକାରୀ। ତାପରେ ମୁଁ କପାଳ ବାଧି କରେ ତାପରେ ମୁଁ ଟିକେ ଦୌଡା ଦୌଡି ଘରେ ସେଇ ଆମର ଯୋଉ ପଛ ପାର୍କ ରେ ତାପରେ ଆମର ସେଇଠି ଗୋଟେ ସବୁ ଲାଗିଛି ଜିମ୍ ର ଗୋଟେ ଗୋଟେ ଜିନିଷ ସେଇଠି ଯାଇଁକି ଯୋଉ ଗୋଟେ ଥାଏ ଯୋଉଟାକୁ ଆମେ ଯୋଉ ପୁସପ ଲଗାନ୍ତି ଯୋଉମାନେ ସେଇଟା ବି ଗୋଟେ ଅଛି ସେଇଟା ମୁଁ ଥରେ କରିଥିଲି ସେତେବେଳେ ମୁଁ ଥରେ ଏକଥ୍ରକ ଶହେ ପଚାଶଟା ପୁସକ ମାରିଦେଇଥିଲି ସେଇଥିରେ ତାପରେ ଆଉ ଗୋଟେ ଅଛି। ସେଥିରେ ଅଣ୍ଟା ବୁଲେଇବ। ଏମିତି ସବୁ ଲାଗିଛି ସେଇଗୁଡାକ ବି ଟିକେ କରେ ଅଧଘଣ୍ଟା ଖଣ୍ଟେ ଖଣ୍ଟେ। ତାପରେ ଛୋଟ ଛୁଆ ମାନେ ବି ସେଠି ସବୁ ଆସନ୍ତି ଖେଳା ବୁଲା କରନ୍ତି। ଏମିତି ହେଇକି ଆମ ମାନେ ଏ ଯୋଉ ମୋର ବି ପଳାଏ। ଉଁ ଦଶ ପନ୍ଦର ମାନେ ଯୋଉ ଘଣ୍ଟା ଗୋଟେ ଦି ଘଣ୍ଟା ଆଉ। ହଉ ମୁଁ ଏବେ ରଖୁଛି ଆଉ କେବେ କଥା ହବା।
ହଁ ହଁ ଆପଣ ଏବେ ରଖିପାରନ୍ତି। ଆଉ ମୁଁ ଆପଣଙ୍କ ଘରକୁ ଗଲେ ମୁଁ ସେଇଠି ଆଣ୍ଟା ବୁଲେଇକି ଆସିବି।
ହଁ ଆମ ଘରକୁ ଆପଣ ଆସିବା ବି ଦରକାର ନାହିଁ। ର